ହ୍ୟାଲୋ।
ହଁ।
ହଁ ମୁଁ କଲିି ଯା କଥା କହୁଥିଲ ସିଏ ମୋର ନିଜ ଭାଇ ନୁହଁ କିନ୍ତୁ ନିଜଠୁ ବି ଅଧିକ।
ମାନେ ଘର ପାଖରେ ହଉ ନାଇ।
ଘର ପାଖରେ ମାନେ ମାନେ ନିଚ ଭାଇ କହିବା କହିଲେ ଚଳେ।
ଆଛା। ଭଲ ପିଲାଟେ ସେ।
ଆଉ ଡେଲି ଝଗଡା ହୁଏ। ତରମୋର। ଝଗଡା ଆପ ମାନେ ଅଲାପ ଝଗଡା।
ଭାଇ ବଣ ସେମତି ଝଗଡ ଟା ସମସ୍ତଙ୍କ ଘରେ ହୁଏ ଆଉ।
ମାନେ ସିଏ ମୋ ମୁଁ-ମୁଁ-ମୁଁ ଅନେଇବେନି ମୁଁ ତା ମୁହଁ କୁ ଅନେଇବିନି।
ଯୋଉ ଜାଣିଲି ଯେତଥ ସମସ୍ତତ କଥା ହେଇଥିଲ।ଥରେ ଦୁଇଥର ସେମିତି ରାଣ୍ଡମଲି ଆମ କଥା ହେଇଥିଲା ଆମେ ଦେଖା ଦେଖା ବି ହେଇନ ଆଜି ପର୍ଯ୍ୟନ୍ତ କିନ୍ତୁ କଥା ହେଲୁ ମତେ ଭଲ ଲାଗିଲା। କେ ହଁ ଭଲ ମିସିଂ ଥିଲା ଟେ ଯାହା ଆଉ
ହଁ ଭାରି ମିଶି ଆରେ ସେ କଥା ନୁହଁ। ଆମ ଗାଁରେ ମାନେ ଦିଚାରିଜଣଙ୍କୁ ଛାଡ଼ିଥିଲେ। ବାକି ସବୁ ମିସିଂ ଅଛନ୍ତି।
ତାହେଲେ ଭଲ ତାହଲେ ତମ ଗାଁକୁ ମୁଁ ନିହାତି ଭାବରେ ଯିବି, ଟିକେ ତମ ଗାଁ ପିଲାଙ୍କ ସହିତ ମିଶିବା ପାଇଁ।
ହଁ ହଁ ଆମ ଗାଁକୁ ଆସିବ, ତ ଖାସ କରିକି ଆମ ଗାଁକୁ ଆସିବ ଦେଖିବ ଆମ ଗାଁ ରେ ମାନେ ଷ୍ଟାର୍ଟିଂ ର ମନ୍ଦିର
ଆରେ ବଢିଆ ତ ବଢିଆ ତ ବୁଲିବା ପାଇଁ ତାହେଲେ ମୁଁ ତମ ଗାଁ ସତରେ କହୁଛି ଯିବି। ଦିନେ ଦିନେ ଯିବି ତମ ଗାଁ କୁ, ଆଉ ଟିକେ ତମ ସହିତ ମିଶିବି।ତମ ସାଙ୍ଗ ମାନଙ୍କ ସହିତ ମିଶିବି। ଟିକେ ଦେଖିବି ତମ ଗାଁରେ ପିଲା ମାନେ କେତେ ଭଲ।
ତାପରେ ଦେଖ ନଈ ଯେ ଆମ ଘର ପାଖରେ ପୁରା ନଈ ବୁଝିଲ ତ ନଈ ତ ସେଠି ବି ବଢିଆ ହେଁ ଲାଗିବ ସେଠି ବି ଫଟୋ ଫଟୋ ଉଠେଇବା ପାଇଁ ମାନେ ଜାଗାଟା କଥା କହୁଛି।ତ ବେଶୀ ଭଲ ଲାଗେ।ତା ପରେ ସେଠୀ ବୁଲାବୁଲି ପାଇଁ ବହୁତ ଭଲ ଜାଗା ଅଛି। ଆଉ ବିସିତ ହେଇଛି ଯୋଉ ଚାରିଟା ଚାରିଟା ପାଞ୍ଚଟା ବେଳେ ବୁଲିବ ବେଶୀ ବଢି ଲାଗବ।
ଆଉ ତାହେଲେ ମୁଁ ନିହାତି ଯିବି ତମ ଗାଁଙ୍କ ଥରେ ଆଉ ବୁଲିବା ପାଇଁ ଆଉ, ନା ମୁ ତମ ଗାଁ ଗ ସେପଟେ କେବେ ଯାଇନି, ହଁ ଯାଇଛି। କିନ୍ତୁ ମାନେ ତୁମ ଘର ସେଟା କୁଆଡେ ମୁଁ ଜାଣିନି କି ତମ ସେ ଗାଁ ଭିତରୁ କେବେ, ଯାଇଛି ନ ଯାଇଛି ମୁଁ ବି ଜାଣିି-
ଓହୋ ନା ନା ତମେ ସିଓର ଆସ ଥିବ। ଆମ ଗାଁରେ ମାନେ ହୁଏ ମାନେ ଯାତ୍ରା ବି ହୁଏ। ଯେଉଁଟା ଆମର ଗାଁରେ ହବା କଥା ତ ହୁଏ। ତିନି ଚାରି ଦିନ ଲେଖାଏଁ ଯାତ୍ରା ହୁଏ ଆମ ଗାଁରେ ତେ ଆସୁଥୁ ମାନେ ଜାଣିନଥିବ ମାନେ ଆମେ ଏଇଠିକ ଗାଲି ପିଲା ତମେ ଜାଣିନଥିବ
ହଁ ହଁ ମୁଁ ଯାଇ ଥିବି।ମୋର ଏତେ ମନେ ନାହିଁ ଆଉ
ଆଉ ଟାଉନରେ ମୋ ପିଇସି ଘର ତ ମୁଁ ପ୍ରାୟ ଟାଇମ ଯାଏ, ଆଉ ଶକୁଆହାଟ ଜାଣିଛ।
ଶୁଖୁଆ ହାଟ
ହଁ ଏଇ ଯୋଉ ଶୁଖୁଆ ଫୁକୁଆ ବିକେ, ନା ନା ସେ ଯୋଉ ଟାଉନ ଭୋକ ଭୋକ ଯେଉଁ ମିଳେନି
ହଁ ହଁ ହଁ
ହଁ ତ ସେଇ ଯୋଉ ଜାଗାଟା ସେଇଟା ମୁଁ କହୁଛି।
ଆଚ୍ଛା ଆଚ୍ଛା ହଉ ସେ କେବେ ଆସିଲେ ମତେ କହିବ ମୁଁ ଯିବି ଆଉ
ଓହୋ ଆଚ୍ଛା ତମକୁ ଶୁଖୁଆ ଖାଇବା ଭଲ ଲାଗେ, କୁ-କୁ ଶୁଖୁଆଟା।
କୁହା
ଅ ଆଞ୍ଚ୍
ମୁଁ ସବୁ ପ୍ରକାର ଶୁଖୁଆ ଖାଏ।କିିୁନ୍ତୁ ଲୁଣୀ ଶୁଖୁଆଟା ମୋତେ ଟିକେ ବେଶି
ମୁଁ ଖାଏଛି କିନ୍ତୁ ଖାଲି ସିଏ ଯୋ ଲୁଣି ଶୁଖୁଟା ନା ଜାଣିଛି ଆ କଉ ଶୁଖୁ ବନାଜନ୍ତି
ହଁ ଆଚ୍ଛା ଭଲ କଥା। ଆଉ କାଲି ଯିଏ ମୋ ସହିତ ଆଉ ଜଣେ ଯିଏ କଥା ହଉଥିଲେ ସିଏ ତୁମର କଣ ହେବେ?
ସିଏ ବା ଆମ ଘର କ ଝରକା ଖୋଲିବା ତାଙ୍କ ଘର।
ସେ ବି ତମ ଘର ପାଖ
ଆ ହଁ ସିଏ ବି-ଇ-ଇ ଆମ ଘର ପାଖ
ମ ତିନି ଜଣ ପରା ଗୋଟେ ଘର ପାଖା ପା
ହଁ ଏଇ ଯୋଉ ନିତିଶ କଥା କହୁଥିଲେ ସିଏ ପୁରା ଆମମ ଦାଣ୍ଡ କବାଟା ଖୋଲିବ ତାଙ୍କ ଘର। ହେଲା ଆଉ ଇଏ ମୁ ଝରକା ଖୋଲିଦେବେ, ଆରେ ହଁ ବା କହିଲି ପରା ଦାଣ୍ଡ କବାଟ ଆମର ଖୁଲିବ ପୁରା ଫଣ୍ଟ୍ ପୁରା ଫ୍ରଣ୍ଟ୍ ତାଙ୍କ ଘର।ଆ ଆମ୍ ଆଉ ମୁଁ ଯେଉଁ ମୋ ରୁମ୍ର କବାଟା ମ ସେ ଝରକାଟା ଖୋଲିବ ତାଙ୍କ ଘର ଜଷ୍ଟ୍ କାଲି କଥା ହେଉଥିଲୁ। ମୁ ତାକୁ ଆକୁ ହୋଇ କହିକି ହଁ-ଅ-ଅ-ଅ ଆକୁ ହୋଇ କହିକି କୁମସିପଦକୁ ତାକୁ କମଇ ଆସ ଦେଖ ଆସିମୁ ଆଉ ବସିମୁ ଆଉ। ମନ୍ଦିର ଗୋଟେ ଅଛି ମନ୍ଦିର ଉପରେ ବସିକି ମ ଖଟି କରିମୁ ଆଉ।
ହଁ ବଢିଆ କଣ ତମେ ତିନିଜଣ ଖାଲି ବୁଲିବାକୁ
ହଁ ଆମ ହଁ ତାର ବି ଭଉଣୀ ଯିଏ-ଏ-ଏ ଅଛି ତ ତା ଭଉଣି ବି ମାମୁଁ ସହିତ ମଜାମସ୍ତି କରି ସିଏ କଥା ହୁଏ।
ଆମ ଗାଁରେ ମୋ ଦିଦି ମାନେ ସବୁ ପଳାନ୍ତି ତ ମୋ ଦି ଦି ଗୋଟେ ଚାକିରି କିି ସେ ପଳାଏ।ଆଉ ହଉଛି ଆଉ ସବୁ ବହୁତ ପିଲା ଆମେ ସବୁ ପୁଅ ପିଲା ଗାଁରେ ମିଚେ ଆମେ ପଳଉ ବୁଲିବା ପାଇଁ ହଉଛି ଆମେ ପଡିଆରେ ବସି ମଜାମସ୍ତି ଖଟି କରୁ।
ଓହୋ ତମେ ତମେ ଜଣ କର୍ମୀ ତମେ ତାକୁ ଜାଣିଛ? ଏଇ ଯୋଉ ତମର ଯୋଉ ଉ-ଉ-ଉ-ଉ ଗୀତ ଗିତ ଫିତ ବାଯେ ମାଆ ମ୍ୟୁଜିକଆଲଲି। ଏ ଯେଉଁ ସିଏ ବି ଭାଇରାଲ୍ ହେଉଛି ସେ ଯେଉଁ-ଉ-ଉ କିଛି ବି ଭିଡ଼ିଓ ଫିଡ଼ିଓସ୍ ହେଲା, କି କିଛି ଫଟୋ ଫଟୋସ୍ ହେଲା
ଯିଏ ଏମିତିକା ଜହ୍ନ ଯୋଉ ଝିଅଟା ଗୀତ ଗାଇଥିଲେ କି?
ଝିଅଟେ ନୁଅ ସେ ପୁଅଟେ ଗୋଟେ।
ନା ମୁ ଜାଣିପାରୁନି କାହା କଥା କହୁଛ।ଫଟୋ ମୁଁ ଯଦି ପଠେଇଦେବି ଯଦି ମୁ ଜାଣି ତେବେ କହି
ଅ ହଁ ଜାଣିଥିବ ସେ ମୋ ପିଇସି ପୁଅ। ତ ମୋ ନିଜ ମୋ ନିଜ ପିଇସି ପୁଅ ତ ମୁଁ ପ୍ରାୟ ଟାଇମ୍ ଯାଏ।ତ ମୁଁ କେବେ ଏତି ପ୍ରୋଗ୍ରାମରେ ଯାଏନି। ହୁଁ। ବେଶୀ ହାଇଟ୍ ମାନେ ଟିକେ ମିଡ଼ିୟମ୍ ହାଇଟ୍ ହବ ପତ୍ର ଟିକେ ଗୀତ ଗାଏ ସିଏ। କାଳେ ଦେଖିଥିବ ଯେହେତୁ ତମେ ସେଠିକିଆ ପିଲା-
ହଁ ହଁ। ଫ ଫଟ ପଠେଇଦେବ ଆମ ଯେ ଦେଖିଦେବି କହିଦେବି ଆଉ। ହୁଁ ହୁଁ।
ତୁ ଝିଅ ଟା କହୁଚ। ଝିଅ ଟା କିଏ ମୁଁ ଜାଣନି।
ସେ ଝିଅ ଟା ତ କେ ତେ ଗୀତ ଗାଉଚନ୍ତି। ମୁଁ ଜାଣିନି କାହାକୁ, ଆଉ ହଉଚି ମୁଁ ତାହେଲେ ଆପଣ ତ ସବୁ ସାଙ୍ଗ ସାଥି ହିଁ ବୁଲନ୍ତି। ଦେ ନାଇ କି ଗାଁ ରେ, ହଁ ଭଲ ତମ ଗାଁ ଟା ବଢିଆ ଲାଗୁଥିବ ଆଉ। ଦେ ଅ ଗାଁରେ ସମସ୍ତେ ତି ମିଶ ଫିନ୍ ଟା ତମକୁ ଭଲ ଲାଗିଥିବ। ଗାଁ ରେ ବୋରିଂ ଲାଗୁନଥିବ ନା କି?
ନା ବୋରିଂ ଲାଗେନି। ଆମ ଗାଁରେ ଯେମିତି ବୋରିଂ ଲାଗେନି।ମୁଁ ତ ସମସ୍ତଙ୍କ ଦୁଆରେ ଯାଇକି ବସିିବି ଅପ ବୋରିଂ କାଇଁ ଲାଗିବ?
ଅ ହ। ନା ଆମ ଘରେ ପିଲାମାନେ ବହୁତ ଭଲ ସବୁ ମିସିଙ୍ଗ ପିଲା ସବୁ।
ହୁଁ।
ଥରେ ମାନେ ଏମତିଆ ସବୁ ସାଙ୍ଗ ହେଇଯିବେ, ଥରେ ଯଦି ମାନେ ଯାହା ସହ ସାଙ୍ଗ ହେଇଯିବେ ତ ପରା ଜୀବନ ସାରା ମନେ ରଖିଥିବେ, କି ସାଙ୍ଗ ଟା ଏଇ ପି ପିଲାଟା ଏ ବଢିଆ ପିଲାଟି।
ହଁ ସତ କହିବାକୁ ଗଲେ ସେମିତି ସାଙ୍ଗସଥି ହିଁ ମାନେ ବନେଇବ ବହୁତ ଭଲ।
ହଁ, ମୁଁ ଏତେ ବହୁ ବେଶୀ ସାଙ୍ଗ ବନାଏନା, ଯେତିକି ବି ସାଙ୍ଗ ବନାଏ ବହୁ ଭଲ ଭଲ ସାଙ୍ଗରେ ଆଛିିକିି ବନାଏ।
ହୁଁ। ଆମ ଏଇତ, ଆମ ଘର ପାଖରେ ଯୋଉ ବି ସାଙ୍ଗ ମର ଅଛ ନ୍ତି, ସେ ବି ଯଦି କୁଆଡେ ଯାଇଥିବେ, ତ ମତେ ଭଲ ଲାଜେନା ଘରେ ବସିବା ପାଇଁ, ଫୋନ୍ ଟିପିବୁ ଯେ କେତେ ଫୋନ୍ ଟିପିବୁ? ପାଖରେ ଆମ ଘର ପାଖ ଖରେ ଯଉ ଯିଏ ବି ଆଣ୍ଟି ଥାଆନ୍ତି, ତାଙ୍କ ସହିତ ଯାଇ ମୁ ଗପିମି ଏମତି ଅଜିିନ ବି କିଏ ଦିଏ ଆଉ
ହଁ ଦିନ ବିତିଆର ଅଛି।
ଲେ ଟିଉସନ ଭାଉଜଙ୍କୁ ଫୋନ କରି କଥା ହେଇନି ତାଙ୍କ ସହିତ ।
ଅ ହ, ହ, ବଜାର ଟାଉନ ବୁଲାବୁଲି କରୁନାହାନ୍ତି।
କି ମୁଁ ଏକୁଟା ଭଲ ଲାଗେ ମାନେ
ଯିବେ ନିତେଶ କ ସାଙ୍ଗ ନେଇଯିବେ
ସିଏ ସିଏ ତାର ଆମ ଗାଁରେ ସମସ୍ତେ ମୁଁ ଏକୁଟିଆ ନୁହେଁ। ତାର ଆମ ଗାଁରେ ମାନେ କି ମାନେ କାହାରି ଏତେ ଭଉଣୀ ମୋର ଏତେ ନିଜର ଭାଇକିଏ ନାହାନ୍ତି। ତ ଆମ ଘରେ ପାଖରେ ଆଉ ଜଣେ ଙ୍କରେ ବି ସେମିତି ଭାଇ ନାହିଁ ତ ଆମ ଗାଁରେ ଭାଇ ଯାହାର ଅଛି ଯାହାର ନାହିଁ ସେଟା କଥା କିଛି ନାହିଁ ତ ସମସ୍ତେ ତା ହାତରେ ରାକ୍ଷୀବାନ୍ଧିକି ସମସ୍ତେ ଭାଇ କରନ୍ତି। ମୋତେ ରାକ୍ଷୀ ପୂର୍ଣ୍ଣିମାରେ ତା ହାତରେ ମିନିମମ୍ ପଚିଶ ଟା ତିରିଶ ଟା ରାକ୍ଷୀ ଥିବ ସେ ସେ ସମୟ ଆଜି ଆଜି ମୁଁ ଥରେ ଡାକିବି ଆସୁନୁ ଯିବା ବୁଲିବା ପାଇଁ କାଲି ଆଉଜଣେ ଡାିକିଥିବ କି ଆସୁନୁ ମୋର ତୋର ବୁଲିଯିବା ବୁଝିପାରୁଛ। ଆଉ ଜ ଫଟୋ ଉଠିବା ପାଇଁ ଆସ ତୁ ଶିଏଖାଲି କହିବ ମୋ ପାଖ ରହିବୁ ଏଟା ଅସମ୍ଭବ
ହଁ ହଁ ମୁଁ ତାଙ୍କୁ ବି କହିଥିଲି ମୁଁ କହି କେବେ ଆସ ଟାଉନ ବୁ ବୁଲିକି ଯ ଦେଖା କର ଯିବ ମତେ ସେ କହିଲେ ହଁ ମୁଁ ଯିାଉନ ମୁ ତମେ ତାଙ୍କ ସତ ପଳେଇ ଆସଏକାଥରେ ଦେଖାାହେଇଜି ,
ହଁ ହଁ ସେଇଟା ମୁଁ ତାକୁ କହିବି ବୁଲାବୁଲି ପାଇଁ ତ କାଲି ବି ତମେ ଯାସ୍ତ କଥା ହଉଥିଲ ହଁ ହଁ ସିଏ ବି ଯିବ
ତମେ ତିନି ଜଣ ପଳେଇ ଆସିବ ମୁଁ ବି ପଳେଇବି ମିଶିକି କଥା ହେଇଛ ବୁଲାବୁଲି କରିକି ଆସିବ
ହଁ ରଜରେ ଆଉ ଟିକେ ବୁଲାବୁଲି ନହେଲେ ଭଲ ଲାଗିବ ନା
ରଜରେ ଆସ କିମ୍ବା ଏବେ ଫାଙ୍କା ଯୋଉ କିଛି ଦିନ ଫାଙ୍କା ଅଛି ତା ଭିତରେ ବି ଆସ ରଜ ପରେ ଆସ ଯେବେବ ଆସ ଚାସ ତୁମେ ଯବେ ଫାଙ୍କା ହବ
ତାପରେ ଉ ଆଉ ତମ ଘରେ ଆଜି କଣ ଖାଇବା ପାଇଁ ହେଇଚି ଖାଇସାରିଲଣି ନା ଖାଇନା
ନା ଏଇ ମୁଁ ଖାଇନି ଖାଇବି ଘରେ କଣ ହେଇଛି ଜାଣିନି କଣ ହେଇଛି ମୁଁ ଜାଣିନି କିନ୍ତୁ ଯାହାବି ହେଇଥିବ ଖାଇଦବା ଆଉ ନାଇଁ
ଓ ହୋ ମୁଁ ତ ଆଗେ ପଚାରିଲି ଆମ ଘରେ କଣ ଖାଇବା ହେଇଛି।
ନାଇଁ ମୁଁ ପଚାରିନି ଯାହା ହେଇ
ତଥାପି ଆମ ଘରେ ଗୋଟେ ନିଶ୍ଚିନ୍ତ ଖାଇବାକୁ ହେଇଥିବ
ସେମିଲତି କିଆଁ ଭାବୁଚ ଭଲ ଖାଇବା ବି ହେଇଥିବ।
ଭଲ ଖାଇବା ହେଇଥିବ ଯେ କିନ୍ତୁ ସାଙ୍ଗ ହେଲେ ହେଇଛି ମୁଁ ଆଉ କି କଣ ହେଇଥିବି ଜାଣିନି।
ଆଚଛା।
ଆଛା ତମେ ଶାଗ ଖାଇବା ଭଲଲାଗେ।
ହଁ ସେଇଭଳିଆ ସବୁ ସାଗ ନୁହଁ।
ତମ କୋଉ କଉ ସାାଗର ଖାଇବେ ମ ଲ
ଖାଇାଉ ବ ଭଲ ଲାଗେ ଆଉ ହଉଛି ହଁ ସବୁ ଆରେ ବଢିଆ ମୁଁ ଏପର୍ଯ୍ୟନ୍ତ ନୂଆ ବି ହେଇନି
ନୁ ଆଇନ ମନି
ମାନେ ମାନେ ମ ଟୋଟାଲ ଫାଷ୍ଟ ମାନେ ଏଇ ବର୍ଷର ଶାଗାଗ ମୁଁ ଚାଖୀ ନେବି ଏପର୍ଯ୍ୟନ୍ତ ସେଇଟା ମତେ ବେଶୀ ଭଲ ଲାଗେ ଯୋଉ ଜିନିଷ ମୁଁ ବେଶୀ ଖାଏବ ଯୋଉଟା ସୁନସୁନିଆ ହଁ ସେଇଟା ଯୋଉଟୋଗ ଟା ମତେ ବେଶୀ ଭଲ ଲାଗେ ସେ ଆ ବହୁତ ରେୟାର ମିଳେ ଆଉ ବହୁତ ଆମ ଘରକୁ ବି ବହୁତ କମ ଆସେ
ଆମ ଗାତ ପ୍ରାୟଟାଇ
ଆ ବଢିଆ ତ ପଠା ଆମ ଘରକୁ ପଠା କିଛି ଆମେ
ଟାଇ ନା ନା ପଇସା ପଠେଇ କିଛି ଏ ନାହିଁ ହଁ କେବେ ଆସ ତ ମୁଁ ମାନେ କହିବ ତା ପୂର୍ବଦିନ ନେଇଯିବି ଆଉ
ବିଶ୍ଵାସ କର ମାନେ ଏତେ ମାନେ ଶସ୍ତାରେ ମିଳିବ ବହୁତ ବଢିଆରେ ମିଳିବ ପା ଫ୍ରେଶ ଜିନିଷ ମିଳିବ ଜାଣିଛ
ଆରେ ବଢିଆ ତ ମତେ ତ କହିବି ମୁଁ ପଇସା ପ ବି ଆପଣ କିଣ ନଥିବ ମୁଁ ନେଇ ଆସିବି
ମାନେ ବିଶ୍ଵାସ କରିବନି ମୁଁ ହଉ ଆମକୁ ଆସିଥିଲା ବିକ୍ରି
ହୁଁ
ମୋ ମା ରଖିଲା ପଚାରିଲା କେତେ ସେ କହିଲା ନେଇଯାଅ କୋଡିଏ ଟଙ୍କାରେ ବୁଝିଲ କୋଡ଼ିଏ ଟୁାର ମୁ ମା କହିଲେ ତ କୋଡିଏ ରହ ନାଁ ନା କିଲୋ ଚାଳିଶ ଟଙ୍କା ଓହୋ ହଁ ଅଧ କିଲଣି ତ ଆମ ଘରେ ତିନି ଜଣ ନା ତ ଅଧିକ ଲ ଆଣିଥିଲା ବିଶ୍ାସ କରିବ ମାନେ ବିଶ୍ଵାସ କରିବୁେ ଅଧିକ ଆମେ ଚାରି ଦିନ ଖାଇଛୁ ମାନେ ଚାରି ଥର ପକେଇ ଉିକି ନୁହଁ
ହଁ ଆରେ ବେଶୀ ଆମ ଘରେ ବଡ ଫାମିଲି ଆମର ଯେହେତୁ ଏକାଠି ଅଛନ୍ତି ସାନ ବାବା ମଝି ବାବା ଆଉ ଆମର ଖେଡିଦେି ମୁଁ ସାନ ଭ ମ୍ୟାନେଜ୍ କରନ୍ତି ତାହେଲେ ବଡ ଆମର ମିଶିକି ସମସ୍ତେ ମିଶିକି ସାତ ଜଣ ଆମର
ମାନେ କଣ ମାନେ ଗୋଟେ ଅଖାରେ ଅଖାରେ ମାନେ ଅଖା ଟା ଖୋଲିଦବ ଖୋଲଚାିଲା ପରେ ଅଖାରେ ଢାଳି ଦେବୁ ମାନେଁ ପ୍ରବଳ ହେବ ସାର୍ ଏତେ ଗୁଡଏ ହବ ବା ମିଛି ତାପରେ ଶାଗ ଟା ବହୁତ ହାଲକା ନା ସେଇଥିପାଇଁ ଟିକେ ଆଉ ଏଇଟା ମତେ ସବୁଠୁ ବେଶି କଳମ ଶାଗ ବାଡ ଲାଗ କି ତ ତା ପରେ ଏହିଇ ଶାଗଟା ଯେଉଁ ଶାଗଟା କଥା କହିଲି ସେଇ ଶାଗଟା କିନ୍ତୁ ମୋତେ ସୂର୍ଯ୍ୟନା ସାଙ୍ଗ ଭଲ ଲାଗେନ
ସୁୁରନ୍ତ ସାଙ୍କା ମୋ ସାନ ଭାଇରେ ବହୁତ ପସନ୍ଦ
ନା ସେ ସାଙ୍ଗଳ ଜମା ବାଲା ନା ସେଟ କି
ମୁଁ ଖାଏ ବହୁତ କମ ବହୁତ କମ ନଡିଆ ଫୁଡିଆ ପକେଇକି ନୁହଁ ସେ ସେମିତି ନର୍ମାଲ ଭ ଯେ ନଡିଆ ପଡିଆ ପକେଇ ମତେ ଖାଦ ଭଲାଗ ସେୋଉ କରାନ୍ତି ଯାତ୍ରା କରିକି ଭେଣ୍ଡି ନଡିଆ ସେ ବୋଇତାଳୁ ମୁଇତଳୁ ପକେଇକି ଜମା ଖାଇନ୍ତି ସେଟା ଆଡେ ଜମା ଖଲା
ଆମମ
ମ ଶୁି ସାଙ୍ଗରେ ମତେ କଣ ଭଲ ଲାଗିାଣି କେମିତି ପଢିବି ଭି ତ ମିଞ୍ଚି ପିଆଜ ପଡିଥିବ ଆଉ ହଉଛି ବଢି ପଡିଥିବ
ନା ନା ପିଆଜ ଆମର ପଡେନି ଆମର ରସୁନ ଝୁଙ୍କ ଟା ଦିଆଜ
ଟ୍ରାଏ କରିବା ପିଆଜ ବହୁତ କି ପକେଇକି ମିିକି ପିଆଜ ପକେଇଦବ ଆଉ ତାକୁ ବେଶୀ ଭାଜିବନି ଟର କ ରଖି ଭସିଥିବ ଯେମିତି ନରମ ଏ ପେଷ୍ଟ ତା ଦେହରେଢ ବଢି ଛିଚିକି ପକେଇଦବ ଭାଜିକି ଖାଇଥ ଦେଖିବ ଟ୍ରାଏ କରିବା
ମୁଁ ତ ଭଜା ପଡ଼ି ଏତେ ଖାଇଦବ
ହଁ ଭଜା ବଢିକି ପକେଇଦବା ତା ଶାଗ ରେ ବହୁତ ଚୋରିିକ ବହୁତ ବଢିଆ ଟେଷ୍ଟ ଲାଗିବ
ବଢିଆ ଲାଗେ ମାନେ ବଡି ସେତ କାମ ଦ ଦେଖା ବଢିଆ ଲାଗଗେ ବାତା ବଢିଛି ଯ ତମ ଭଲ ଲାଗେ
ମୁଁ ବା ଆଜି ବାଦାମ ପଡିଛି ସେ ତ ମୁଁ କହୁଥିଲି ଖାଇଛି ବୋଲି
ସେ ଚେବ ଲେନା
ହଁ ହଁ ଚିଙ୍ଗୁଡିଚ ଯାଇକି ମତେ ଭଲ ଲାଗେ କଞ୍ଚାଲଙ୍କା ରସୁଣ ପଡିଥିବ ତ
ଆ ସବୁ ଖାଇବା ପାଇଁ ଇଚଛା କାଲି କାଲି ବାର ଅଛି
ହୁଁ
ମଙ୍ଗଳବାର ପା ଆଇଁଷ ହବନ ଆଚ୍ଛା ତମେ ମୋମୋ କେମିତି ଲାଗି ଖାଇ ପାଇଁ
ଗରମ ଗରମ ମମ ଟା ଭଲ ଲାଗେ ବହୁତ
ମାନେ ଫେଟ ନା ଏମ ଫ
କଲ ଚଳେ
ଅନ ହଁ ଇା ବ ମମ ଦେଖି ମେ ପାଗଳ ହେଇଯିବ
କି ବା ନର୍ମାଲ
ଫ୍ରା ଚଳିବ ଷ୍ଟିମ୍ ଚଳିବ ସବୁ ଚଳିବ।